ହ୍ୟାଲୋ। ହ୍ୟାଲୋ।
ନମସ୍କାର।
ହଁ ନମସ୍କାର ଆଉ କଣ କରୁଥିଲେ?
କିଛି ନାଇଁ ସକାଳେ କଣ ଖାଇବି ବୋଲି ଭାବୁଥିଲି କଣ ବନେଇଲେ ଭଲ ହବ। ସେଆ ଭାବୁଥିଲି ଆପଣଙ୍କୁ କଲ୍ କରିଲେ।
ଓହୋ ଆଉ ଆପଣଙ୍କ ଫେଭରଟ୍ ଫୁଡ଼ କଣ?
ଅ ମତେ ମାନେ ଭଲ ଲାଗେ ଯୋଉ ବେବିକନ ର ଏଟ ଚିଲି ହୁଏନି ସେଇଟା ହିଁ ମତେ ବେଶୀ ଭଲ ଲାଗେ କ୍ରିପ୍ସ ଟିକେ ହୁଏ। ସେଟା ଭଲ ଲାଗେ।
ଓହୋ ସେଟା ଘରେ ବନାନ୍ତି ନା ଯୋଉ କଣ କିଣି
ନା ମୁଁ ବାହାର ଖାଦ୍ୟ ତ ଜମା ବି ଖାଏନି। ମାନେ କେତେବେଳେ କଣ ବୁଲିବାକୁ ଗଲେ ସେଟା ବନେଇ ପାରିବିନି। ମାନେ କ୍ବଚିତ୍ କିନ୍ତୁ ଆମେ ସବୁ ଘରେ ବନେଇକି ଯାହା ଇଚ୍ଛା ହୁଏ ଖାଉ।
ଓହୋ ଏଇଟା କେମିତି ବନାନ୍ତି?
ଆ ବେବିକର୍ଣ୍ଣ ତ ଯୋଉ ଛୋଟ ମାନେ ମକା ର ଯୋଉ ଛୋଟ ସାଇଜ ଟା ତାକୁ ବେବିକର୍ଣ କହୁ ନା ସେଟା ତ। ପକେଟ ହେଇକି ମାନେ ବଜାରରେ ମିଳୁଛି ତାକୁ ଆଣିସେ ଟିକେ ଆପଣ ଛୋଟ ଛୋଟ ସାଇଜ କରି କାଟିଲେ ଆପଣ ଯୋଉ ସାଇଜରେ ରଖିବାକୁ ଚାହୁଁଥିବେ। କାଟିକି ତାକୁ ଭଲସେ ଧୋଇ ସାରିକି କର୍ନଫ୍ଲୋର ଟିକେ ତା ଉପରେ ପକେଇବେ କୋଟ କରିବା ପାଇଁ କି। ସେଥିରେ ଲଙ୍କା, ଲୁଣ, ହଳଦୀ ଆଉ ଗୋଲମରିଚ ଗୁଣ୍ଡ ପକେଇକି ତାକୁ ଭଲସେ ଗୋଟା ଗୋଟା କରିକି ଛାଣିଦେବେ କ୍ରିପ୍ସି କରିକି। ତାପରେ ଛାଣିଲା ପରେ ତାକୁ ଗୋଟେ ଟିସୁ ରେ ବାହାର କରିଲା ପରେ ଏକ୍ସଟ୍ରା ଅଏଲ ଗୁଡାକ ଛାଡିଯିବ। ତାପରେ ମାନେ କଡେଇ ରେ ମାନେ କଞ୍ଚା ଲଙ୍କା ଟିକେ ତେଲ ପକେଇକ କଞ୍ଚା ଲଙ୍କା ଛୋଟ ଛୋଟ ଅଦା କାଟିକି ପକେଇଲେ ତାପରେ ଆମେ ଯେଉ ପରିବା ବିଶେଷ କରି ଭଲ ପାଉଥିବା ମୁଁ ତ କ୍ୟାପ୍ସିକମ୍ ପକାଏ ଆଉ ବନ୍ଧାକୋବି ଟିକେ ପକେଇ ଯେହେତୁ ବିନା ପିଆଜ ରସୁଣ ଆମେ ଖାଉ ତାର ସବଷ୍ଟିଟ୍ୟୁଟ୍। ମାନେ ଆମେ ପକିଦବୁ ବନ୍ଧାକୋବି। ଆଉ କ୍ୟାପ୍ସିକମ୍ ଯଦି ଆପଣ ଦି ତିନ କଲରରେ ପାଇଲେ ସି ଭଲ ଦେଖାଯାଏ ସୁନ୍ଦର ତାକୁ ମାନେ ହଳଦିଆ, ନାଲି, ଗ୍ରୀନ ତିନିଟା କଲର ଏପଟେ ମିଳୁଛି। ତ ସେ ତିନିଟା ପକେଇଲି ବନ୍ଧାକବି ଭଲସେ ଭାଜିଦିଏ। ମାନେ ତାକୁ ହାଇ ଫ୍ଲେମ ରେ ଭାଜିଲେ ମାନେ ଅ ଟିକେ ଗୋଟେ ଭଲ ଫ୍ଲେଭର ଆସିବ ସ୍ମୋକି ଫ୍ଲେବର ଆସିବ ମାନେ ପୁରା ସିଝିବନି ପର ଟା କିନ୍ତୁ ଟିକେ ନାଲି ନାଲି ହେଇଯିବ ତ ସେଇଟା ଭଲ ଲାଗେ ତାପରେ ଟମାଟୋ ସସ୍, ଲଙ୍କା ସସ୍, ସୋୟା ସସ୍ ଏଟା ଆମେ ପ୍ରାୟେ ଘରେ ବନେଇ ଦଉ। ସୋୟା ସସ୍ ଟା ବନେଇକିନି ଦେଇଦିଏ। ମାନେ ଟମାଟୋ ସସ୍ ଲଙ୍କା ସସ୍ ଟା ବାହାରେ ଖାଉନା, କାହିଁକିନା ବାହାରେ ଦେଖନ୍ତି ସବୁବେଳେ ଆମର ଭିଡିଓ ଗୁଡା ଆସୁଚି ପଚା ଟମାଟୋ ଇଏ ସିଏରେ ବହୁତ୍ ଖରାପ କରି ବନଉଚନ୍ତି ଟମାଟୋ ସସ୍। ସେଥି ପାଇଁ କି ମୁଁ ହେଲ୍ଦି ପାଇଁ କି ଘରେ ନିଜେ ଟମାଟୋ ସସ୍ ବନେଇଦିଏ। ଟମାଟୋସ୍ କଣ କରେ ନା ମାନେ ଅ ଏକାଥରେ ପନ୍ଦର କୋଡିଏ ଦିନ୍ ପାଇଁ ବନେଇଦିଏ। ଗୋଟେ କେଜି ଟମାଟୋ ପ୍ରେସରେ ସିଝେଇଦେଲି ଛୋଟ ଛୋଟ କାଟିକି, ତାପରେ ତାକୁ ଥଣ୍ଡା ହେଲେ ଗ୍ରାଇଣ୍ଡିଙ୍ଗ କରିକି ଗୋଟେ କଢେଇ ରେ ବସେଇକି ପନ୍ଦର ମିନିଟ୍ ଫୁଟିଲା ପରେ ସେଟା ଲୁଣ ଗୁଡ ଆଉ ଲଙ୍କା ଗୁଣ୍ଡ ଦେଇକି ଭଲସେ ଫୁଟେଇଲେ ସେଟା ରହିବ ଆରାମ୍ ସେ ମାସେ। ଦେଢ ମାସ୍ ରହିବ ଖରାପ୍ ହବନି। ଆଉ ଯଦି ଖରାପ ଆଉ ଟିକେ ନହେବେ ଭିନେଗାର ଟିକେ ଦେଇପାରିବେ। ସେଇଟା ଆପଣ ଷ୍ଟୋର କରିକି ରଖିପାରିବେ ଆଉ ସବୁ ଆମର ତ ସସ୍ ଟା ଦରକାର ଚ ଚକୁଳି ଟିକେ ଖାଇଲେ କଣ ଟିକେ ଖାଇଲେ ସବୁଥିରେ ମାନେ ପକୁଡ଼ି ଟିକେ ହେଲା ଖାଇଲେ ସସ୍ ତ ଦରକାର୍। ତ ସସ୍ ପକେଇଲା ପରେ ତାପରେ ସେ ବେବିକର୍ନ ଯୋଉ ଛଣା ହେଇକି ରଖାହେଇଥିବ ସେଥିରେ ବେବିକର୍ନ ପକେଇକି ସେଥିରେ ଆପଣ ଗୋଲମରିଚ ପାଉଡର ଟିକେ ଆଉ ଟିକ୍ କେ ଲୁଣ ସ୍ଵାଦ ଅନୁସାରେ ଯଦି ଆପଣ ତାକୁ ଟିକେ ଗ୍ରେଭି ବାଲା ବନେଇଆକୁ ଚାହିଁବେ କନଫ୍ଲୋର ଆଉ ଟିକେ ପାଣି ମିଶେଇକି ପକେଇବେ ସେଇଥିରେ। ନଚେତ୍ ଟିକେ ଗ୍ରେଭି ହବ ତାପରେ ଆଉ ଦି ଚାରି ମିନିଟ୍ ପାଞ୍ଚ ମିନିଟ୍ ତାକୁ ଭଲକି ଘାଣ୍ଟି ଦେଇକି ମାନେ ଧନିଆ ପତ୍ର ପକେଇକି ଆପଣ ଖାଇପାରିବେ ବହୁତ୍ ଭଲ ଲାଗେ।
ଉୁଁ ହୁଁ। ଆଉ ତାହେଲେ ଏଟା ମୁଁ ଦିନେ ଦେଖି ବନେଇକି ଖାଇବି ତମେ ଯେମିତି ପ୍ରୋସେସ ର କହିଲ। ଆଉ ମୁଁ ସେଇ ପ୍ରୋସେସ୍ ରେ କରିବି ଆଉ। ଆଉ କଁ ଟମାଟ୍ ସସ୍ ତ ତମର ରହେ ପନ୍ଦର କୋଡିଏ ଦିନ୍ ବନେଇଦେଲେ?
ହଁ ରହିବ ତାକୁ ଟିକେ ମାନେ ଗ୍ୟାସ୍ ରେ ଆଉ ଟିକେ ଭଲ କି ମାରିଦେଲେ ଭଲ ସେ ଫୁଟେଇ ଦେଲେ ମାନେ ଯେମିତି ତାର ଯୋଉ ପାଣି ପାଣି ଟାଇପ୍ ର ହୁଏ ପାଣି ପାଣି ଟାଇପ୍ ର ରହିବନି ଦଶ ପନ୍ଦର ମିନିଟ ଭଲସେ ଫୁ ଟେଇବେ ହାଏ ଆଞ୍ଚରେ ନିଆଁରେ ଟିକେ ତ ସେଟା ମାନେ ପୁରା କନସିସ୍ଟାନ୍ସି ଟା ଆପଣଙ୍କର ବହଳିଆ ବହଳିଆ ହେଇଯିବ ତ ସେଇଟା ରହିବ ଆରାମସେ। ଫ୍ରିଜ ରେ ରଖିଦଲେ ତ କିଛି ବି ଖରାପ୍ ହବନି। ଆଉ ଭିନେଗାର ପକେଇଲେ ଆହୁର୍ ରି ଟିକେ ବେଶୀ ସମୟ ରହିବ।
ମୁଁ ବନେଇଥିଲି ଥରେ ଯେ ମୋରୋ ମାନେ ଜମା ରହିଲାନି। ମୁଁ ବନେଇଥିଲି କୋଡିଏ କେଜି ଟମାଟର କୋଡିଏ ନା ପଚିଶ କେଜି ଟମାଟର।
ଓହୋ ସେ ଯୋଉ ବନେଇଥିଲେ ତାକୁ ଫ୍ରିଜ ରେ ରଖିଥିଲେ?
ହଁ।
ଆଉ ଭିନେଗାର ପକେଇଥିଲେ?
ହଁ ପା ଭିନେଗାର୍ ପୁରା ଗୋଟେ ବଡ ଡବାର ଅଧା ପକେଇଥିଲି ପୁରା। ଆ ବହୁତ୍ ମାତ୍ରାରେ କରିଥିଲି ତ ଆ ରହିଲାନି। କଣ କହିଲେ ମୁଁ କଣ କଲି କହିଲ ତମେ ଯୋଉ ଟମାଟୋ ଟା ଧୋଇକିନା ଆଉ କାଟିକିନା ପାଣିରେ ସିଜେଇ ଦେଲି ବାଳେ, କହିଲେ ପାଣିରେ ସିଜାନ୍ତିନି ଟମାଟୋର ନିଜର ବହୁତ୍ ପାଣି ବାହାରିବ ନା।
ହଁ ହଁ ହଁ।
ଆଉ ସେଟାର ପାଣି ପଶି-ରହିଗଲା ଆଉ ଓ ନିଜର ମାନେ ସେଟା ଫୁଟି ଫୁଟି ତଥାପି ମୁଁ ଛାଣିଲୁ ତମର ତ ଛାଳି ଦେଇକିଣା ପୁଣି ଗ୍ରାଇଣ୍ଡିଙ୍ଗ ଟା ଚୋପା ଛଡ଼େଇକି ତାକୁ ଗ୍ରାଇଣ୍ଡିଙ୍ଗ କଲି ଗ୍ରାଇଣ୍ଡିଙ୍ଗ କରି ଗୋଟେ ବଡ଼ ଜାଗରେ ହୁଁ ତଥାପି ତିନି ଚାରି ଘଣ୍ଟା ପର୍ଯ୍ୟନ୍ତ ତାକୁ ପାଣି ମାରିଲି ତଥାପି ପାଣି ବାହାରୁଥିଲା। ମାନେ ଏ ଯୋଉ ସେଯୋଉ ଠୋପ୍ ଠୋପ୍ ମାନେ ଏଯୋଉ ପାଣି ଟା ଥିଲା ନା କେ ସେଇ ଟା ଥିଲା। ଆଉ ବେଶୀ ସମୟ ବସିଲାଠୁ ଏ ତଳ ଉରା ଏତେ ଟମାଟୋ ସସ୍ ତଳ ଉରା ଟିକେ ପୋଡି ମାନେ କଳା ପଡିଗ ଲା ଯେହେତୁ କଳ ପୋଡିଗଲା ମୁଁ ସେଇ ଥି ପାଇଁ ତାକୁ କାଢିଦେଲି। କାଢିକିନା ଭିନା ଗାର ତ ପକେଇଥିଲି ଆଉ ଡବାରେ ଗୋଟେ ପ୍ଲାଷ୍ଟିକ ଡବାରେ ପସେଇକି ରଖ ଫିର୍ଇଜ୍ ରଖିଦେଲି। ସେଟ ଅ ତାପରେ ତ କଣ ଦିନେ ଦି ଦିନି କଁଣ୍ଟେ ଗୋଟେ ୟୁଜ କରିଚି ତାପରଠୁ ଗୋଟେ ଆସିଲା ସ୍ମେଲ ଟାଇପିର ସ୍ ତା ଭିତରୁ।
ମାନେ ଫିମ୍ପି ଟାଇପ ର ଟିକେ ହେଇଯାଇଥିବ ନା କିଛି ଦିନି ପରେ।
ହଁ ଫମ୍ପି ଟାଇପିରେ ହେଇନଥିଲା କିନ୍ତୁ ଗନ୍ଧେଇଲା ଟିକେ ଗୋଟେ ଗୁଁ ସେ ଅଧିକ ଦିନି ଖାଇବା ଟା ରହିହଲେ ଫ୍ରିଜି ରେ ରଖିଲେ ବି ଯେମିତି ଗନ୍ଧାଏ ନି ସେମିତି ଗନ୍ଧେଇଲା ତାପରେ ନଷ୍ଟ ହେଲା କୋଡିଏ ତିରିଶ କେଜି ଟମାଟ ଘରେ ସଦଣା ଶୁଣିଲି ଆଉ ବନେଇଲି।
ନା ଇଁ ନଷ୍ଟ ଖାଇବା ନଷ୍ଟ ହେଲେ ମୋତେ ଦୁଃଖ ଲାଗେ ଯେ ଏତେ ସାରା ବନେଇଥିଲେ କଷ୍ଟ କରିକି। ଏତଲେ ପାଣି ଅଂଶ ଟା ରହିଗଲେ ଜିନିଷ ଖରାପ୍ ହେଇଯାଇଏ ତ ଯଦି ପାଣି ନ ଦେଇେଥାନ୍ତେ ସତର ମାନେ ଏତେ ବଢିଆ ଲାଗିଥାନ୍ତା ବୋହୁତ ଦିନି ଖାଇଥାନ୍ତେ।
ହଁ ପୁରା ଗୋଟେ ମୋର ବଡ ହଁ ଗୋଟେ ବଡ ଡବାରେ ପୁରା ଫୁଲ ହେଇକି ର ଚଲ ମୁଁ କଇଲି ଏଇ ବର୍ଷରେ ଏଗୁ ମାନେ ଏଇ ତିନି ଚାରି ମାସ ପର୍ଯ୍ୟନ୍ତ ଟମାଟୋ ସୋସା ତମର କଣ କିଣ ଯିବନି। କୁମେଟ ଏଯେଉ ଟମାଟୋ କେଜି ଗାଁ କୁ ଆମର ଘର ହୁଏ ଆ ଗାଁର ଯେହେତୁ ଏରିଆ ଏଠି ସମସ୍ତଙ୍କ ଗଛ ବାଡି ଆଉ ସମ ଯଉ ମାନେ ଆମର ଟମାଟୋ କେଜି ଏଠି ଥିଲା ପାଂସ ଟଙ୍କା।
ହଁ।
ସେପଁ ବାବା ଆଣିଥିଲେ ଭାରି ବହୁତ ଟମାଟ କୁଆ କହିଲେ ଏରା ଟମାଟ ସ ସବୁବେଳେ ଆଣୁଛ କିଣିକି ଆଣୁଚ। ହୋମ ମେଡ ବନେଇ ଦିଅ ଘରେ ଭଲ ଟମାଟର ଥିଲା ମୁଁ କହିଲି ହଁ ହଁ ବାବା ମୁଁ ମନେଇବି ତମେ
ହୁଁ ହୁଁଁ।
ତମେ ଆଣ ଆଉ ଭିଡିଓ ଦେଖିକି ନା ୟୁଟ୍ୟୁବ ଭିଡିଓ ଦେଖିଲି ୟୁଟ୍ୟୁବ ଭିଡିଓ ରେ ସେ ପାଣିରେ ଗରମ କରିଥିଲେ। ମୋ ମାମା ମତେ ମନା କରିଥିଲେ କଣ ପାଣିରେ କର ନା ପାଣିରେ ନଷ୍ଟହୋଇ ଯିବ ମାମାକୁ ମୁଁ କହିଲି ମାମା ଦେଖେଣା ଏଇବା ବଡେଇ ପା ୟୁଟ୍ୟୁବରେ ଆଙ୍କର ପା ଏତିକି ମିଲିୟନ ସବସ୍କ୍ରାଇବର ଏମାନେ କେତେ ମୁ କଲି ତୁ ଆଗେ ଦେଖିଥିବା ତିନି ଚାରିଟା ଭିଡିଓ ଦେଖେଇଲି ମୋ ମାମାଙ୍କୁ ମୁଁ କଲି ମାମା ଦେ ଖତ ଏଇଟା ହଉଛି ଏମିତି ତ ସମସ୍ତେ ବନଉଛନ୍ତି। ନା ବେଶୀ ସମୟ ବସିଲେ ନହେଲେ ଏତେ ଟମାଟୋ ର ପୋଡିଯିବ। ପାଣି ଟିକେ ପକେଇଦବା ପାଣି ଆଣିକି ଡାଲ ତେଲି ଅଧ ବା ିକେ ସେ ଗଲା ସମ୍ପୂର୍ଣ୍ଣ।
ହଁ ମାନେ ବହୁତ୍ ମନ କଷ୍ଟ ହେଇଥିବ ନା ଏତେ କଷ୍ଟ ପରିଶ୍ରମ କରିକି କରିଥିବ ବହୁତ୍ ମାନେ ମେହନତ ଲାଗିଥିବ, ତାକୁ ଗ୍ରାଇଣ୍ଡିଙ୍ଗ କର ଛାଣ୍ କେତେ
ଆଉ ତାକୁ ପୁଣି ଯୋଉ ଗ୍ରାଣ୍ଡିଗ୍ କରିସାରିଲା ପରେ ତା ଗୋଟେ ଆଉ ଗୋଟେ ନର୍ମାଲ ଜୁସ୍ ଟା ତା ମଞ୍ଜି ମଞ୍ଜି ଗୋଟେ ଗୋଟେ କରିବା ପାଇଁ ସେଇଟା ବି ବହୁତ୍ କଷ୍ଟ ଲାଗେ ଦେଖିନ ହାତରେ ବି
ହଁ ହଁ ଆମର ହାତ ଇଏ ହେଇ ଯାଉଥିବ କଣ ଆଣ୍ଡ ହାତ ହାତ ପୁରା କଷ୍ଟ ହଉଥିବ ପୁରା କଷ୍ଟ ହୁଏ।
ହୁଁ ସେ କରିକିନା ମୋର ନଷ୍ଟ ହେଲା ସୁଧନା ଶୁଣିଲି ଯାହା ହେଲା ହେଲା। ତାପରେ ଏଇ ବର୍ଷ ବି ମାମା କୁ କହୁଥିଲି ବାବାଙ୍କୁ କହିଥିଲେ ବାବା ଏଥର ଆଣିବ ଏଥର ମାମା ପ୍ରସେସ୍ କରିବା ଆଉ ୟୁଟୁବ ଭିଡିଓ ଫିଡିଓ ଦେଖିବାନି ସମ ଯେମତି କହିବ ସେମିତି କରିବା।
ଜାଣିଲେ ବି ମା ମାନେ ତାଙ୍କର ବହୁତ୍ ଅଭିଜ୍ଞତା ନା ତାଙ୍କ କଥା ଶୁଣିକି କଲେ ଆମେ ସବୁବେଳେ ମାନେ ଠିକ୍ ଟା ହିଁ ହବ ମାନେ କିଛି ଜୀବନରେ କେତେ କଣ କାମ କରିକି ନିଜେ କରିଛନ୍ତି ସବୁ ନା।
ହଁ ସେମାନେ ଜାଣିଛନ୍ତି କୋଉଟା ମାନେ କେମିତି ହବ। କଉଟା କଣ ଦରକାର୍ ସେ ଜାଣିଛନ୍ତି।
ହଁ।
ହଁ କଥା ନ ଶୁଣିଲେ ଏମିତି ହଇରାଣ ହବ ମଣିଷ ଆଉ।
ହଁ। ଆମେ ନର୍ମାଲି ବି ବାପା ମାଙ୍କ କଥା ଟିକେ ଆମେ ଏଇ ଯୋଉ ବୟସର ଅଠର ଉଣେଇଶ ବର୍ଷରେ ଶୁଣୁନି ନା ଟିକେ ହରମୋନାଲ୍ ମାନେ ଏପଟ ସେପଟ ପାଇଁ କି ଟିନ୍ ଏଜ୍ ରେ ସବୁ ଝିଅ ପିଲା ପୁଅ ପିଲା। ନିଜ ଇଚ୍ଛାରେ ଚଳନ୍ତି ସେପାଇଁ ଆମେ ବହୁତ୍ ହଇରାଣ ହଉନି କି ଜୀବନ ରେ। ବାପା ମା ସବୁବେଳେ ମଙ୍ଗଳ ହିଁ ଚାହାନ୍ତି। ଆମେ କିନ୍ତୁ ସେଇ ବୟସରେ ଟିକେ ତାଙ୍କ କଥା ଶୁଣୁନି ମାନେ ଅବହେଳା କରୁ। ପରେ ହଇରାଣ ହଉ ଏ କାହିଁ ଶୁଣିଲୁନି।
ହଁ ଆମକୁ ଲାଗେ ଆମେ ମାନେ ଠିକ୍। ସେମାନେ କିଛି ଜାଣିନାହାନ୍ତି ଆମେ ମାନେ ସବୁ ଜାଣିଛୁ।
ତାପରେ ଟିକେ ହଇରାଣ ହେଲେ ବୁଝିପାରୁନାହିଁ ଆମେ ଭୁଲ୍ ଥିଲୁ ବାପା ମା ହିଁ ଠିକ୍। କହୁଥିଲେ।
ହଁ ପା, ଆଉ ଏଥର ମୁଁ ଦେଖି ବନେଇବି ତମେ ଦେଖି ତମେ ଯୋଉ ପ୍ରୋସେସର କହିଲ ତ ଏମିତି ବେଶୀ ଟମାଟ ଶସ୍ ବନେଇବି ଆଉ।
ଠିକ୍ ଅଛି ଆଉ ଟମାଟୋ ସସ୍ ଟା ମତେ ବହୁତ୍ ଦୁଃଖ ଲାଗିଲା ଏତେ କଷ୍ଟ କରିକି କରି ହେଲା ନଷ୍ଟ ବି ହେଲା।
ଏବେ ମାମାଙ୍କ ମାନେ କଥା ମାନିକି କରିବ ଭଲ ଆଉ ସବୁ।
ହଁ ହଁ ଆଉ ହଉ ତାହେଲେ ଆ
ଠିକ୍ ଅଛି ହୁଁ ନମସ୍କାର।
ନମସ୍କାର।